ହ୍ୟାଲୋ
ନମସ୍ତେ
ହଁ ନମସ୍କାର
ଆଉ କଣ କହୁ ମୁଁ ଏଇ ବସିଥିଲି ଆଉ କଣ କରିବି।
ଓହୋ ମାର୍କେଟ ଆଡେ ପଡିଯାଇନାହାନ୍ତି।
ହଁ ଆଜି ମାର୍କେଟ ଆଡେ ଟିକେ ଯାଇଥିଲୁ ଆଉ ଟାଇମ ନାଇଁ ବୋଲିକି ସେଥିପାଇଁ ମାମାଙ୍କୁ ଟାଣି ଟାଣି ନେଇକି ଯାଇଥିଲି। ଚାଲ ଆଜି ଯିବ ବୋଲିକି।
ଭଲ ଆଉ ଯାଇ ଖି ଆଜି ନେଇ ଆସିଲେ ଆଉ
ହଁ ଆଜି ଯାଇଥିଲି ନେଇକି ଆସିଲି ଏତେ ତ ଭିଡ ହୁଁ ଭଲ ଆଉ ତ ଟାଇମ ନାଇଁ ନା ଫ ଏତେ ପୁରା ଆ ଲାଷ୍ଟ ଲାଷ୍ଟ କୁ ଗଲେ ସବୁ ଡ୍ରେସ ତ ସରିଯାଇଥିବ କଣ ନେଇକି
ହଁ ଲାଷ୍ଟ ବେଳକୁ ହ ଯ ମାନେ କିଛି ବି କଲେକ୍ସନ ନଥିବ ଯାହା ପୁରୁଣା ଥିବ କିଛି ମନକୁ ଯିବନି ବେଖା ମନ ଦୁଃଖରେ ଆସିବା କଥା ତା ଛଡା ଆଉ କିଛି ନୁହଁ ଆଗୁଆ ଟିକେ ପଳେଇବ ଭଲ
ହଁଁ ସେଇଥିପାଇଁ ମାମା ମନା କରୁଥିଲେ ଥାଉ ଏବେ ତ ଅଛି ତିନି ଦିନ ପରେ ଯିବ ନା ନା ତମେ ଚାଲ
ମୁଁ ବି ଆଜି ପଳେଇଥିଲି ମୋ ସାଙ୍ଗ ସହିତ ନେଇକି ପଳେଇ ଆସିଲି ଗୋଟେ ନେଇ ଆସସିଛି ଆଉ ଗୋଟେ ଯାଇକି ଆଣିବି ଆଉ
ଯାଇକି ଶୀଘ୍ର ନେଇକି ଆସି ପଳେଇ ଆସିବ ନହେଲେ ଫେଟରେ ସବୁ ସରିଯିବ
ହଁ କାଲ କି ପର ଦିନ ଯାଇକି ପୁଣି ନେଇଆସିବାକୁ ପଡିବ
ହ ହଁ ଏଇ ଏବେ ତ ରଜରେ ଏଇ ଚାଲିବ ଆଉ କଣ ଖାଲି ଡ୍ରେସ୍ ବେପାର
ଆଜି ଗୋଟେ ଦୋକାନ ଆଣିଲେ ନା ଆଉ ଗୋଟେ ଦୋକାନ ଟିକେ ଦେଖିଦେଲେ ମାନେ ସେଠି କଣ କଲେକ୍ସନ ଯଦି ନୂଆ ଭଲ ଥିବ ସେଠୁ ଆଗଡେ ନେଇଆସିବା ଆଉ
ହୁଁ ହୁଁ ଆଉ ଘରେ ସମସ୍ତେ ଠିକ ଅଛନ୍ତି
ହଁ ଘରେ ସମସ୍ତେ ଭଲ ଅଛନ୍ତି
ଆଉ ଆଜି କଣ ହେଇଥିଲା ଖାଇଥିଲ କଣ
ଆଜି ଖାଇଥିଲି ଭାତ ଡାଲି ଆଉ ମାଛ ତରକାରୀ ଆଉ ହେଲା ପୋଇ ତରକାରୀ ଆଉ କଣ ଆଉ କଙ୍କଡା ମସଲା ହେଇଥିଲା ମୁଁ କଙ୍କଡା ଖାଏନି
ଓ ହୋ ହୁଁ ସେଇଟା କଣ କେମିତି କରିକି ଖାଆନ୍ତି ମୁଁ ତ ଜାଣିନି ମୁଁ ବି ଖାଇନି
ହଁ ମତେ ବି ସେଇଟା ଭଲ ଲାଗେନି ଖାଇବା କେମିତି କେଜାଣି ଖାଆନ୍ତି ସେଟା ତାକୁ କଣ ତା ଗୋଡ ଟା ଖାଇବାକୁ ତାକୁ ଭଲ ଲାଗେ ଗୋଡଟାକୁ କଣ ଫଟେଇକି ତା ଭିତରେ କଣ କେଜାଣି କଣ ଖାଆନ୍ତି ମୋର ଜମା ଛାଡା ଭଲ ଲାଗେନି
ସେଇଟା କେମିତି ତିଆରି ହୁଏ ମାନେ ତମେ ଜାଣିଛ
ହଁ ସେମିତି ମାନେ ଯେମତି ବି ମାଛ ଦରକାର ହୁଏ ନା ସେଟା ବି ସେମିତି ହୁଏ ମସଲା ଧରିକା ସେଟାକୁ
ସେଇତୁ ପୁରା ମାନେ ଏ କଙ୍କଡ଼ା ଟେ ପୁରା ମାନେ ପୁରା ଥିବ ନା ସେ ପୁରା ଗୋଟା ଥିବ ନା
ହଁ ସେଟାକୁ ନା ଯୋଉ ଗରମ ପାଣିରେ ଟିକେ ଇଏ କରିଦେଇକି ତାପରେ କାଢିକି ତାକୁ ଗୋଡ ଗକ ସବୁ ଭଙ୍ଗାାଯାଏ ଆଉ ତା ଉପର ଯୋଉ ଖୁପରି ନଥାଏ ନା ସେଟାକୁ ବି କଣାଯାଏ ତାକୁ ସଫା କରାଯାଏ ତା ଭିତରୁ ବି ସବୁ କମ ବାହାର କରାଯାଏ ତାପରେ ତାକୁ ଧୋଇକ କି ମୁଁ ଭଲସେ ଧୋଇକି ତାପରେ ତାକୁ ଭଜାବେ ତାପରେ ଯେମିତି ତରକାରୀ ହବା କଥା ହୁଏ ଆଉ
ତ ସବୁ କଣ୍ଟା କଣ୍ଟା ଥିବ ମାନେ ସେ ଯୋଉ କଣ୍ଟା
ତାର କଣ୍ଟା କି ଯେମିତି ମାଛରେମତି କଟା ନୁହଁ ତାର ସେମିତି କିଛି କଣ୍ଟା ନୁହଁ
ନା ନା ନା ସେ ସେ ନୁହଁ ବାନେ ସେ ଯୋଉଥିରେ ଧରି ଦିଅ ବା କାମୁଡି ପକେଇ ଦଉଥିରେ
ହଁ ସେଟକୁ ହଁ ହଁ ସେଟାଉ ସେ କାମୁଡିଥାଏ ନା ଫାଷ୍ଟ ସେଇ ଗୋଡାକୁ ଯୋଉଟା କାମୁଡିଥାଏ ନା ସେଇଟାକୁ ଆଗେ ତାର ବନ୍ଧାଏ ମାନେ ଯେମିତି ଯେତେବେଳେ ଆସେନି ସେଇଟା ବନ୍ଦ ହେଇକି ଆସେ ସେଇଟାକୁ ଫାଷ୍ଟ ସେଇଟାକୁ ଭାଙ୍ଗି ଦିଅନ୍ତି ତାପରେ ସେ ଆଉ କିଛି କରିପାରନି
ଓହୋ ସେ ଯୋଉ କଣ୍ଟା ଟାଇପ୍ ର ତାର ଥାଏ ତାକୁ ଭାଙ୍ଗି ଦିଅନ୍ତି ନା।
ହଁ ହଁ ସେଟାକୁ ଭାଙ୍ଗି ଦିଅନ୍ତି ତାପରେ। ଠିକ୍ ଯେ ତାପରେ ଯେମିତି ନର୍ମାଲ। ଯେମତି ମାଛ ଭାଜନ୍ତି ସେଟାକୁ ବି ସେମିତି ଭଜା ହୁଏ ତରକାରୀ ଯେମିତି ହବା କଥା ହୁଏ ଆଉ।
ନା ମୁଁ କେବେ ଖାଇନି କି ମୁଁ କେବେ ଦେଖିନି କି ସେ କେମିତି ତିଆରି ହୁଏ।
ହଁ ନାଇଁ ମୁଁ ଦେଖିଛି। ମୁଁ ଦେଖିଛି ତିଆରି କରିବାର ବର୍େ ମତେ ଖାଇବାକୁ ସେଟା। ମୁଁ ତ ଖାଇପାରେନି ଖାଇବି କଣ। ମୁଁ କେବେ ଟ୍ରାଏ ବି କରିନି ଖାଇବା ପାଇଁ।
ହୁଁ।
ହଁ ତମେ କଣ ଖାଇଥିଲ ଆଜି?
ଖାଇଥିଲି ଭାତ, ଡାଲି ଆଜି ପା ସାଧା କରିଥିଲି ଭାତ, ଡାଲି। ଆଉ କଣ ଥିଲା ସେଟା ଭେଣ୍ଡି ଆଳୁ ଭଜା ଥିଲା। ଖଟା ଥିଲା, ଆମ୍ବ ଥିଲା।
ଏବେ ତ ଆମ୍ବ ସିଜନ ଏବେ ଆମ୍ବ ସମସ୍ତଙ୍କ ଘରେ ଯାହା ବି ହେଲେ ଥିବ ଆଭେଲବୁଲ୍।
ହଁ। ଆମ ଗଛ ଆମ୍ବ ସବୁ ଏବେ ଅଛି ତ ତାକୁ ହିଁ ଖାଉଛି ଆଜି ସରିଗଲା ବୋଧେ ହଁ ଆଜି। ସରିଗଲା ଫେରେ କିଣିବୁ। ଆମ ଗଛରେ ହେଇଥିଲା ନା ଆମ୍ବ ସେଇୟାକୁ ଖାଉଥିଲି।
ଗଛ ଆମ୍ବ ବହୁତ ମିଠା ଲାଗେନା।
ହୁଁ ଆମ ଗଛରେ ପୁରା ମିଠା ଆମ୍ବ। କେତେ ସମସ୍ତଙ୍କୁ ଦେଲୁ ତାପରେ ଘରେ ବି କେତେ ଖାଇଲୁ। ଏତେବେଳକୁ ବହୁତ ହେଇଥିଲା କିନ୍ତୁ ହୁଁ।
ଆମ ପାଇଁ ଦିଟା ଆମ୍ବ ପଠଉନ।
ଏତେ ସରିଗଲା ଆର ବର୍ଷ ହବ ଯଦି ପଠେଇଦେବି।
ଓହୋ ଆର ବର୍ଷକୁ ଅନେଇକି ରହିଛି କେବେ ଆର ବର୍ଷ ହବ ତମେ ଆମ୍ବ ପଠେଇବ ଆଉ।
ଆମର କ ଅଛି କେଜାନି ମାନେ ପୁରା ଶୀଘ୍ର ହେଇଯାଇଥିଲା।
ହୁଁ।
ଏବେ ମାର୍କେଟରେ ଏଇ ଦି ତିନି ମାସ ହ ମାନେ। ଦି ମାସ ହେଲାଣି ଆମ୍ବ ଆସିଲାଣି ନା ଆମର ଆହୁରି ପୂର୍ବରୁ ହେଇଯାଇଥିଲା।
ଓ ହୋ।
ସରିଗଲା ମାନେ ସେ। ଆ ପାଚିଲା ବେଳକୁ ସେ ନିଜେ ନିଜେ ସବୁ ଏତେ ଉପରୁ ଉପରୁ ନିଜେ ନିଜେ ସବୁ ଝଡିଗଲା। କଣ କେମିତି କରିବୁ ନିଜେ ତ ଝଡିଯିବ ଆଉ ତାକୁ ରଖିଲେ ସେ ପାଚି ଯାଉଛି। ପୁରା ଏମିତି ୟେଲୋ ୟେଲୋ ହେଇକି ସବୁ ଝଡି ଯାଉଚି।
ଜଲଦି ହେଲା ହ ହ ଜଲଦି ହେଲା ଜଲଦି ବି ସରିଗଲା ଆଉ।
ହୁଁ, ଆଉ ଯେତୁ ଫେର ମଝିରେ ଯୋଉ। ଆ ପବନ ବାତ୍ୟା ସବୁ ହେଲା ସେଥିରେ ତ ମେଞ୍ଚେ ମେଞ୍ଚେ ଆମ୍ବ। ଟୋକେଇ ରକେଇ ଦି ଟୋକେଇ। ସବୁ ଆମ୍ବ ସବୁ ଝଡ଼ିକି ଫେର ସମସ୍ତଙ୍କୁ ବାଣ୍ଟିବୁ ନେଇକି।
ପବନ ଦବ ମାନେ ଜୋରେ ଆମ୍ବ ଟା ଝଡିବା ଟା ସୁନିଶ୍ଚିତ।
ହଁ। ନା ମେନ୍ ସେ ପୁରା ପାଚି ଯାଇଥିଲା ନା ସେଇଥିପାଇଁ ସବୁ ଟିକେ ପବନ ହବ ହେ। ହେଇ ଗଧା ହେଇଗଲାଣି ସବୁ।
ଓହୋ ତମେ ତାପରେ ଯାଉଥିବ ପୁରା ତୋଳିକି ଆଣୁଥିବ ଆଉ ତଳୁ।
ହଁ ବଢିଆ ମଜା ଲାଗେ କିନ୍ତୁ ଆମ ଯେତେବେଳେ ପଡୁଥିଲୁ। ହେଇ ଗୋଟେ ଉଠେଇିକି ଆଣିଥିବୁ ଫେରେ। ଆ ଆସିକି ଟିକେ ଘରେ ପାଦ ଦେଇଥିବୁ ହେ ଆଉ ଗୋଟେ ସବୁ। ହେ ଯାଇକି ନେଇକି ଆସିବୁ ହେଲେ ବଢିଆ ମଜା ଆସଥିଲା।
ସେଇଡେ ପବନ ଦଉଥଥିବା ସେଡେ ଆମ୍ବ ଝଡୁଥିବ ନା ଉଠେଇବାକୁ।
ହଁ।
ଓହୋ ଆଉ ଆଉ କୁଆଡେ ରଜରେ ବୁଲିବାକୁ ଯିବେ ନା।
ରଜରେ କୋଉଠିକି ଯିବି ବୁଲିବାକୁ ମୁଁ କିଛି ଭାବିନି। ସେ ଗରମ ରେ କେଉ କୁଆଡେ ବି ଯିବାକୁ ଇଚ୍ଛା ହି ହଉନି।
ହଁ ଗରମରେ ଟଳିଲଲେ ଇଚଛା ହଉନି ତ ଡ୍ରେସ କିଣିବାକୁ ତ ଯିବାକୁ ଇଚ୍ଛା ହଉନଥିଲା ଖାଲି ସନ୍ଧ୍ୟାବେେଳେ ଟିକେ ଥଣ୍ଡା ଲାଗିଲା ବୋଲି ଯିବା କଦ
ହଁ ସେଇଆ। ଖରା ବଳେ ତ କିଏ ଯିବ ସେଇ ସନ୍ଧ୍ୟା ବେଳେ ମୁଁ ବି ସେଇଆା ମାମାଙ୍କୁ ନେଇକି ଯାଇଥିଲି। ସେ କିଏ ଯିବ ଖରାପ ରେ ଏ ତେ
ହଁ ରଜରେ ଟିକେ ଫୋଟ ଫଟ ଉଠେଇ ଦେଇକି ଷ୍ଟୋରି ଷ୍ଟାଟସ ଦେଲେ ସରିଲା ଆଉ କଣ?
ହଁ ଶୋଇିଲ ହାପି ରାଜ ହେଇଗଲା ଆଉ କଣ?
ହଁ।
ବାସ ସେତିକି ସେତିକି ପାଇ ହିଁ ଡ୍ରେସ ଦରକାର।
ହଁ ଖାଲି ପଟୋ ଉଡେଇିବା ପାଇଁ ଇଣ୍ଟଷ୍ଟ ସେଇ ଡ୍ରେସ ବି ଯଦି ଥରେ ପିନ୍ଧି ଦେଇକି ଫଟୋ ଉଠିଗଲା ନା ଶୋଇଲା ଆଉ ଗୋଟେ ଜାଗାକୁ ହଁ ଆଉ ଗୋଟେ ଜାଗାକୁ ଥରେ ଡ୍ରେସ ପିଧିକି ପଳେଇଲୁ ସରିଲା ତାପରେ ସେ ଡ୍ରେ ପୋ ହବ ଆଉ ସେ ଡେସ ରେ ମନେ
ହଁ ସେମିତି ସେ ବାାମା କନ୍ତି ସେ ଡେ ଗୁଡା କଣ ହବୁ ଡ୍ରେସ ଗୋଟେ ଥ ଥ ପିନ୍ଧିକି ଥୋଇଦବ ତାପରେ ସେଇଟା କଣ ହବ ଚର୍ ଚାରି ତାକୁ ବି ଦେଖିଯିବ
ହୁଁ ଘରେ ପଟିି ଚୁଣଟ
ମେ ମତେ ଯେତେବେଳେ କୁହନ୍ତି ବାହାଘର ବାହାଘରେ ଯଦି କାର ଏମିତି ଅ ଯୋଉ ପଡୋଶୀରେ ହୁଏ ବାହାଘର
ହୁଁ
ବା ମାନେ ସେଇ ଡ୍ରେ କୁ କହିବେ ଯଦି ପିନ୍ଧି ଯିବ ବାବୁ ସେଟା ପିନ୍ଧିକି ଯାଇଥିଲି ଫ ତାକୁ ପିଧିକି ଯିବି ନା କହିବେ କି ଘରେ ଆର ଡ୍ରେସ ନାହିଁ ସେଇଟାକୁ ପିନ୍ଧିକି ଆସୁଛି ଗେ ଚୁପପ ପିନ୍ଧିକି ଯ ତ ଭାଇ ବାହାଘରେକୁ ଯ ନୂଆ ଡ୍ରେସ କିିଧିକି ଦେବି
ସେ ଁ ସବୁ ଯାହାବ ଓକେଜନ ଆଛୁ ନୂଆ ଡ୍ରେସ ଟା ଆଗେ ହବା ଦରକାର ନହେଲେ ଗୋଟେ ଡ୍ରେସ କ କେତେ ଆଡେ ପିନ୍ଧିକି ଯିବାକୁ ପଡିବ ଗୋଟେ ଡ୍ରେସ ଗୋଟେ ଜାଗା ପାଇଁ ଠିକ ଆଉ ତାପରେ ଆଉ ସିଏ ଆଉ ତାକୁ ମୁଁ ଚିହ୍ନି ସେ ମତେ ଚିହ୍ନି
ଯଦି ଏମିତି କରିକି ପିନ୍ଧିବ ମାନେ କୋଉଠି ବାହାର ବାହାରକୁ ଗଲୁ ସେଠି ପିନ୍ଧବୁ ଶୁଣା ଅଲଗା କଥା ଇଏ ଗୋଟିଏ ଗାଁ ରେ ତାକୁ ପିନ୍ଧିକି କଣ ଆଉଥିବବୁ ବଲା
ସେଇଆା ଏ ହେଭି ହେ ଡ୍ରେସ୍ କର ଯୋଉ ଗାଉନ କରିକା ଲେହେଙ୍ଗା ହେଲା ସିଏ ମାନେ ଥରେ ବେଶୀ ପଇସା ଦେଇକି ଆଣିଥିବ ସେଗୁଡା କିନ୍ତୁ ଥରେ ପିନ୍ଧେଲେ ସେଟା ବି କୁଆଡେକୁ ପିନ୍ଧିକି ଯାଇ ହବନି କି ବାହାଘର କଣ ସବୁବେଳେ ଆସ ସି ସିଏ କେତେବେଳେ କେମିତି ବାଘର ଅଛି ଗୋଟେ ବାହାଘରେ ପିନ୍ଧିକି ଫଟୋ ଫୋଟ ଦେଲେ ସିଲା ତାର ଆଉ କିଛି ବି ଆଲୁ ନାହିଁ ପୁଣି ଆଉ ନେକ୍ ବାରେ ହେଲା ବେଳକୁ ପୁଣି ଆଉ ଗୋଟେ ଡ୍ରେସ
ଫେରେ ଆଉଗଡ ମୋର ବି ସେମିତି କେତେଟା ଥୁଆ ହେଇଛି ଜାଣିଛ ଆ ର ଆମ କହୁଛି ଚାରି ପାଞ୍ଚଟା ପାଞ୍ଚଟା ଥୁଆଇ ଯେମିତି ଥରେ ଥର ପିନ୍ଧିକି ସେମିତି ଥୋଇଛି ମତେ ଆଉ ଇଚଛା ହଉନି ତାକୁ ପିଧିବାକୁ ଆଉ କାହା ଇଏରେ ସେଟା କଣ କଣ ହବ ବୋଲି ହ ସେଇଟା ମୁଁ ଭାବୁଛି ମାମା କହୁଛନ୍ତି କଣ ପାଇଁ ଏତେ ରେଟ ର ନଉଛି ସେ ଗୋଟେ ଗୋଟେୋର ତିନି ହଜାର ଚାରି ହଜାର ଏମିତିର ଅଛି ମାନେ କଣ କହିବି ମୁଁ ତାକୁ ନେଇକି କୋଉଠି ପିନ୍ିବି ଯିବି ନହେଲେ ଘରେ ନହେଲେ ପିନ୍ଧିକି ପୋଛା ବଛ ମାରିବି ଆଉ କଣ କରିକି
ହଁ ଏଇଟି ବି କୁଆଡେ ବି ପିନ୍ଧିକି କୁଆଡେ ଯାଇ ହବ ବୁଲିବା ପାଇଁ ସେଇ ଯାହା ଫଙ୍କସନ ହରିକା କି ମ୍ୟାରେଜ ହେଲା କି ରିଙ୍ଗ ସେରିମୋନି ହେଲା ବାସ୍ ଏଇଗୁଡା ନହେଲେ ଆଉ ସ କୁଆଡେ ସଡା ପିନ୍ଧିକି ଯିବ ଆଉ ଏତେ ଦାମି ର ଆଣିକି ଖାଲି ପଇସା ୱେଷ୍ଟ ଡା କିଚିନୁ ଭାବୁଛି ବେଳେ ବେଳେ ନେଇଆସିବି ମାନେ ବାହାଘର ଇଏରେ ନେଇ ଆସିବି ତିନି ଚାରି ହଜାର ଟଙ୍କାର ଦେଇକି ତାପରେ ଥରେ ପିନ୍ଧିିଲଲା ପରେ ସୋଇଲା ମୁଁ ଭାବି କାହିଁକି ଏତେ ରେଟ ର ଆଣୁଥିଲି କଣ ହବ ସେ ଡ୍ରେସ କ ପୂଜା ହବା ଛଡା ଥାକ ମରା ହେବା ଛଡା ଆଉ କିଛି ନୁହଁ
ସେଇଆା ମୁଁ ବି ସେଇଆା କୁହେ ମାନେ ଭାଇ ଭାଇ ବାହାଘରରୁ ଯଦି ନ ଭଲ ପିନ୍ଧିବ ତ ଭଲ ବି ଲାଗିବନି ନା ସିମ୍ପଲ କିଏ ପିନ୍ଧିବ ସେଇ ଭାଇ ବାହାଘରରେ ନେଇକି ଆସିଥିଲି ସେଟା କେତେ ଚାରି ହଜାର ପଡିଥିଲା। ମାନେ ସେଟା ପୁରା କଟା ଟାଇପ୍ ର ଅଛି। ଅଁ ମାନେ ପେଟ କଟା ଅଛି ଏମିତି ପିଠି ବି ପୁରା ଫାଙ୍କା ଅଛି ମାନେ ସେଟା ମାନେ ୱେଷ୍ଟେନ୍ ଟାଇପ୍ ର ଅଛି ତାକୁ ଏଠି ଗାଁ ରେ ମୁଁ କୋଉଠି ପିନ୍ଧିକି ବୁଲିବି।
ସେଟା ଗୋଟେ ଥୁଆ ହେଇଚି ତାଙ୍କ ଏଙ୍ଗେଜମେଣ୍ଡ ରେ ଗୋଟେ ଗାଉନ ନେଇଥିଲି ସେଟା ଥୁଆ ହେଇଚି ତାପରେ ଏବେ ରିସେଣ୍ଟଲି ବି ଜଣେ ଭାଇଙ୍କ ବାହାଘର ହେଲେ ଡିସେମ୍ବର ରେ ମୁଁ କହିଲି କି ନା ଥାଉ ମୁଁ ହାଲକା କି ଛି ହେଇଯିବି ତାପରେ ଯେତେବେଳେ ମଲ କୁ ଗଲି ମତେ ସେ ଲେହେଙ୍ଗା ପସନ୍ଦ ଆସିଗଲା।
ମୁଁ କହି ତା ଛଡା ମୁଁ କାହା କୋଉଡ଼ା ବି ନେବିନି ସେଇଟା ନବି ମାନେ ନେବି।
ଜୀପ ମାନେ ଗୋଟେ ଜାଗାକୁ ଧର ଆଣିବାକୁ ଯାଇଚନ୍ତି ଆଉ କାହା ସହିତ ଯାଇଚ ତାଙ୍କ ଡ୍ରେସ୍ ଯଦି ନିଜକୁ ବି କେଉଟା ପସନ୍ଦ ଆସିଗଲା ସରଲା ତମେ ସେଇଟା ନେଇକି ଯିବାଟା
ହଁ ମାମା ମତେ ଯେତେ କହିଲେ କି ନା କିଛି ହାଲକା ନେଇନେ ମୁଁ କହିଲି ନା। ସେଇଟା ମାନେ ସେଇଡ଼ା ସେ ମତେ କେତେ ଦେଖେଇଲା ଆହୁରି ବୋହୁତ ସାରା ଦେଖେଇଲା କି ଆଉ କିଛି ଦେଖିଦେବ ନା ମୁଁ ସେଇଟା ନେବି ମାନେ ସେଇଡ଼ା ନେବି ଲାଷ୍ଟକୁ ସେଇଟା ହିଁ ନେଇକି ଆସିଲି।
ଯୋଉଡ଼ା
ସେଇଠି ଦେଲି ସେ ଷ୍ଟିଚିଙ୍ଗି କରିକି ସାଙ୍ଗେ ସାଙ୍ଗେ ଦେଲେ।
ଯୋଉଡ଼ା ଫାଷ୍ଟ ମନୁକୁ ଯାଇଛି ମାନେ ତମ ଡ୍ରେସ ପାଇଁ ନ ଯାଇଥା ଅଲଗା ଜଣ ପାଇଁ ଯାଇଥାଏ କିନ୍ତୁ ନିଜ ମନୁକୁ ଆସିିବ ନା ମାନେ ନେଇକି ଯିବାଟା ଫାଇନାଲ୍ ମୁଁ ବି ଏମିତି ଡ୍ରେସ୍ ଦୋ କାନ ପଳେଇବି ନା ଆଉ କାହାର ଆଣିବା ପାଇଁ ଯାଇଥିବି ମୋର ସେଠି ପସନ୍ଦ ଆସିଯିବ। ମୁଁ ବାବା ନେଇକି ଯିବି ମାନେ ଯିବି ମୁଁ ଆଉ କହା କଥା ମାନିବାର ନାହିଁ।
ହଁ ମୁଁ ବି ସେଇ ଯାଇଥିଲି ମାନେ ମାମାଙ୍କ ପାଇଁ ଆମେ ସମସ୍ତଙ୍କୁ ଆଣିବା ଯାଇ ଥିଲୁ କଟକ ଯାଇଥିଲୁ ଆଣିବାକୁ ତ ସେ ଠିକି ଗଲୁ ତ ମାମା କହିଲେ କି ଲେହେଙ୍ଗା ଦେଖାଅ ସେ ମତେ ଫାଷ୍ଟ ସେଇ ଲେହେଙ୍ଗା କାଢ଼ି କି ମତେ ପିନ୍ଧେଇଲା ସେଇ ଯୋଉ ଟ୍ରାଏ କରିକି ଦେଖାନ୍ତି ମତେ ପନ୍ଧେଇଲା ମୋ ମନକୁ ତ ପାଇଗଲା ଆଉ ମୁଁ ନା ଏଇଟା ନେବି ତାପରେ କେ ତେ ଲେହେଙ୍ଗା ସେ ଖୋଲିକି ଦେଖେଇଲା ମାନେ କୋଡ଼ିଏ ପଚିଶଟା ଲେହେଙ୍ଗା ଆହୁରି ଖୋଲିକି ମତେ ପିନ୍ଧେଇକି ଦେଖିଲେ ମୁଁ ନା ମୁଁ ସେଇଟା ନେବି।